ହଁ କଣ କରୁଚ ହଁ ନମସ୍ ନମସ୍କାର୍ -ନମସ୍କାର୍ ଆଚ୍ଛା କଣ ପଢୁଥିଲ?
ଫିଜିଓଲୋଜି ପଢୁଥିଲି।
ଓହୋ ନାଇଁ ମୁଁ ଏଇଠି ଆମ ଠାକୁର ପାଖେରେ ଯାଇଥିଲି ଟିକେ। ବୁଲିକି ଆଇଲି ଆଉ। କଣ୍ ହେଲା?
କଣ୍ କହିଲେ?
ମୁଁ କହିଲି ମୁଁ ଆମ ଠାକୁର ପାଖକୁ ଟିକେ ଯାଇଥିଲି ବୁଲିକି ଆସିଲି ଆଉ।
ଆଚ୍ଛା କଉ ଠାକୁରଙ୍କ ଠିକି ଯାଇଥିଲେ?
ଆମର ଏଇଠି ଆମ ଘରେ ଅଛି ମାନେ ଘରେ କହିଲେ, ଏଇ ଯଉ ଆମର ନିଜର ଠାକୁର ବାଡି ଅଛି, ତ ସେଇଠି ଆମର ଅ ମାନେ ଘରକୁ ଏ ଏଣ୍ଟ୍ରି କଲା ବେଳେ ଗୋଟେ ମନ୍ଦିର ତିଆରି ହେଇଚି, ସେଠି ରାଧାକୃଷ୍ଣ ରହୁଚନ୍ତି ଆଉ ଗୋଟେ ବାଲଗୋପାଲ ରହୁଚନ୍ତି ଆଉ, ତାଙ୍କ ସେଇଟା ହେଲା ଆମ ଠାକୁରବାଡ଼ି ଆଉ।
ଓହୋ, ବଢିଆ ବଢିଆ।
ହୁଁ, ଏଇଠି କଣ ହୁଏ କହିଲ, ଦୋଳ ସବୁ ବଢ଼ିଆ ହୁଏ, ଦୋଳରେ ସବୁ ମାନେ ଯାହା ହୁଏ, ଆମର ଏଇଠି ସବୁ ସେୟା ହୁଏ, ପୁରା ବିଭନ ଆସିକି ବସେ ତାପରେ ଠାକୁ ଠାକୁର ଭୋଗ ଖାଇବାକୁ ଯାଆନ୍ତି, ତାପରେ ସେଇଠୁ, ଅଁ ମାନେ ଆମର ହୋଲି ହେରିକା ବି ହୁଏ, ଆଉ ତାପରେ ଏ ତାପରେ ଯୋଉ ଇଏ ବି ହୁଏ, କଣ କହିଲ? ଷଣ୍ଢ ନାଚ ହେରିକା ଆଉ ମେଣ୍ଢା ପୋଡି ହେରିକା ସବୁ ହୁଏ।
ମେଣ୍ଢା ପୋଡି ସେଟା କଣ?
ସେଟା ମେଣ୍ଢା ପଡ଼ି ମାନେ, ଗୋଟେ ଏମିତି ନିଆଁ ଜଳାଇ ଦେଇଥିବେ ଗୋଟେ ଜାଗାରେ ଛଣ କୁଟା ପକେଇକି, ତାପରେ ତା ଚାରିପଟେ ବୁଲଥିବେ ତା ଚାରିପଟେ ସବୁ ବୁଲୁଥିବେ ଏମିତି ଠାକୁରଙ୍କୁ ଧରିକି।
ଆଛା, ତାକୁ ମେଣ୍ଢା ପୋଡି କୁହନ୍ତି।
ହଁ, ଆମର ତ ତାକୁ ହିଁ ମେଣ୍ଢା ପଡ଼ି କୁହନ୍ତି।
ଆଛା, ବଢ଼ିଆ ବଢ଼ିଆ। ଆଣ୍ଟି, ଆପଣଙ୍କ ଘରେ କିଏ ନିଟ ଏକ୍ଜାମ ଦେଇଥିଲେ କି?
ନିଟ ତ, ତମରି ସହିତ ମୋ ଝିଅ ଦେଇଥିଲା। ଦିଥର ଦେଲା, ତାର ତ ହେଲାନି, ଜାଣିଥିବ?
ହୁଁ ହୁଁ, ତାଙ୍କ କଥା ତ ଜାଣିଥିଲି।
କଣ?
ତାଙ୍କ କଥା ଜାଣିଚି, ଆଉ କିଏ ଦେଇଥିଲେ କି ଏ ବର୍ଷ?
ହଁ, ଏବର୍ଷ, ମୁଁ ଦିଅରଙ୍କର ସାନ ଝିଅ ଯିଏ ସିଏ ଦେଇଥିଲା, ମାନେ ୟାର ସାନ ଭଉଣୀ ହେବ, କଜନ ହେବ, ସିଏ ଦେଇଥିଲା ହଉ, ତାଙ୍କର ତ କଣ ବ୍ୟାନ, ମାନେ ବ୍ୟାନ୍ କହୁଚି, କଣ ସେଇଟା ତ କ୍ୟାନସଲ୍ ହେଇଗଲା, ସେ ନିଟ ପେପର ପଇଟା
ହଁ, କଣ ରଧ କରିଦେଲେ କେଁ, କରପଟ ବରେ ହେଲା ନା। ନାଇଁ, ବନ୍ଦବାନ୍ଦ କରିଦେଲେ, ପୁଣି ଆଉ ଥରେ ଏକ୍ଜାମ ହବ ପା, ଏଇ ଏକୋଇଶି ତାରିଖରେ?
ଏ ସବୁ ଲିକ ହଉଚି, ସବୁ ସେଇଥିପାଇଁ, କେତେ, କେତେଟା ଟୋଟାଲ କେତେଟା କଶ୍ଚିନ୍ ଥାଏ, ସେଥିରୁ ପୁରା ସେଭେଣ୍ଟି ନା, ଏଇଟି ପରସେଣ୍ଟ କ୍ୱୋଶ୍ଚିନ୍ ପରା ପୁରା ଲିକ୍ ହେଇଯାଇଥିଲା
ହଁ।
ହଁ, ତ ସେ ବୋଧେ ଆଉ ଥରେ ଦବନା କଣ ମୁଁ ଏତେ ଭଲସେ ଜାଣିନି, ତମେ ଜାଣିଛ କି? କଣ ମାନେ ହେଇଚି?
ହଁ, ସିଏ କଣ ହେଇଥିଲା ନା, ଗୋଟେ କୋଉ ଇନସଚୁଟ ମାନେ ରାଜ ସେଠୁ କିଏ ପେପରକୁୁ ମାନେ, ଏଜାମ ପୂର୍ବରୁ ଆଣିକି, ଲିକ୍ କରିଦେଇଥିଲା। ସେ ପରେ ଧରା ପଡ଼ିକି, ଅଫକୋ ଜେଲ ଯାଇଚି ଏଇନା, ତାପରେ ଗଭର୍ଣମେଣ୍ଟ କଣ କଲା ନାଁ ଏକୋଇଶ ତାରିଖ ଦିନ, ଆଉ ଥରେ ନିଟ କରିବ ବୋଲି ଡେଟ୍ ରଖିଚି। ଆଉ ଚାରି ପାଞ୍ଚ ଦିନ ଏକଜାମ ଅଛି ପିଲାଙ୍କର, ତାପରେ କଣ ହେଇଚି ନା ଏନ ଟି ଏ ର ଗୋଟେ ଉଣେଇଶି ବର୍ଷର ପିଲା ତାକୁ ହ୍ୟାକ କରିଦେଇଛି। ହ୍ୟାକ କରିକି ଅ ସେ ସି ସିଷ୍ଟମ କୁ ଚ୍ୟାଲେଞ୍ଜ କରୁ କହୁଛି କି ମାନେ ସିଷ୍ଟମ କେମତି କହୁଛି କି ମୁଁ ଏ ଜିନିଷ କେହି ଲିକ କରିବେନି କିନ୍ତୁ ସିଷ୍ଟମ କେତେ ୱିକ ମୁଁ ସେଟା ଜଣେଇବାକୁ ଚାହୁଁଥିଲି ଏମିତି ବହୁତ କ ସାରା ଚାଲିଛି ପୁଣି ଏ ଇଷ୍ଟାଗ୍ରାମ ରେ ଆଉ ଟେଲି ବଗରା ଆସୁଛିକି ପୁଣି ଆଉଥରେ ପେପର ଲିଖ ହେଇଯାଇଛି ହେଇଯାଇଛି।
ତାଙ୍କର ଏତେ ସପ୍ଟର ଏତେ ମାନେ ଲୋ ମଡେଲର କି ତାଙ୍କ ଗୋଟେ ଉଣେଇ ବର୍ଷର ଛୁଆ ତାକୁ ହ୍ୟାକ୍ କରିଦଉଛି।
ହୁଁ। ସେଇୟା ନା ଖାଲି ଆମ ଟ୍ୟାକ୍ସ ପଇସା ନେଇକି କୁଆଡେ ଖାଲି ପକେଟ ରେ ବସିଛି କିଛି ସିଷ୍ଟମ ରେ ଲାଗୁନି।
ହଁ ସେଇଆ ହିଁ ଏଠି ତ ଅଲରେଡି ମାନେ କେତେ ଭଲ ଭଲ କେତେ ଟ୍ୟାଲେଣ୍ଟେଡ ପିଲା ଟ୍ୟାଲେଣ୍ଟେଡ ଇଞ୍ଜିନିୟର୍ସ ଅଛନ୍ତି ସେମାନେ ଯାଇ କି ୟୁଏ ୟୁଏସ ଅସ ଅଷ୍ଟ୍ରେୟା ବଗେରାରେ କାମ କରୁଛନ୍ତି କିନ୍ତୁ ମାନେ ଆମ ଇଣ୍ଡିଆରେ ସେତିକି ମାନେ କପାସିଟି ନାଇଁକି ସେମାନଙ୍କୁ ହାୟାର କରିବା ଆଉ ଭଲ ସେମାନେ ଗୋଟେ ଭଲ ସଫ୍ଟାର ବନେଇବା ଲେଗ ତାଙ୍କର ସିଏ ମାନେ ଏମିତି କରୁ ଛନ୍ତି କି ଗୋଟେ ଉଣେଇଶି ବର୍ଷର ଛୁଆ ହ୍ୟାକ୍ କରିଦଉଛି। ତ ତମେ ତାକୁ ହିଁ ଆଣିକି ରଖିଦିଅ ସିଷ୍ଟମ ରେ ସିଏ ଆହୁରି ଭଲସେ ଆ ଏ ମଡ଼େଲ ବନେଇବ।
ତାକୁ ରଖିବା ପାଇଁ ପ୍ରସ୍ତାବ ଯାଇଛି। ଆଉ ସିଏ ଏତେ କହିଲା କି ମତେ ହ୍ୟାକ୍ କରିବାକୁ କିଛି ବେଶୀ ପରିଶ୍ରମ କରିବାକୁ ପଡିଲାନି। ବହୁତ କମ ୟେରେ ହ୍ୟାକ ହେଇଗଲା। ଏ ତାପରେ ପୁଣି ଯେବେ ଏ
ତାହେଲେ ସେ ତଥ୍ୟ ହ୍ୟାକ୍ ହେଇଛି ଯେହେତୁ ସେ ତ କୋଶ୍ଚିନ ଆଉଥରେ ବୋଧେ ଚେଞ୍ଜ କରିବେ।
କ୍ୟା ପତା ମାନେ କେଜାଣି ଯଦି ହେଇଥିବ ହେଇଥିବ ନହେଲେ ସେ ଆମକୁ କୋଶ୍ଚିନ ଦେଲେ ପୁଣି ଛୁଆଙ୍କର ଅସୁବିଧା।
ହଁ କାହିଁକିନା ପୁଣି ଛୁଆ କହିବେ ନା ଯାହା ତମେ ହ୍ୟାକ୍ ହେଇଯାଇଥିବା ମାନେ ୟା ଜଣେ ହ୍ୟାକ୍ କରିଦେଇଛି ସେ କୋଶ୍ଚିନ୍ ତା ପାଖରେ ଯାହାବିଲେ ସେ କୋଶ୍ଚିନ ତ ଦେଖିଥିବ ନା? ଯଉ ମାନଙ୍କର ଖରାପ ହବ ସେମାନେ ସଠୁ କହିବେ କି ନାଇଁ ଆମ ସିଏ କ ମାନେ ଯଦି କାହାକୁ ସେ କୋଶ ଶ୍ଚିନ ଦେଇଥିବ କି କଣ ତାହେଲେ ତମେ କେମିତି ଟି ଆମକୁ ସେଇ ଏ ଏକ୍ଜାମରେ ସେଇ କୋଶ୍ଚିନ୍ ଦେବା ତ ଏମିତି ବି ପିଲାମାନେ କମ୍ ପ୍ଲେନ୍ କରିବେ ନା?
ହୁଁ। ଅଫକୋର୍ସ କମ୍ପ୍ଲେନ୍ କରିବେ। ଆଉ ସେ ଛୁଆ ଗୁଡା କେତେ ପରିଶ୍ରମ କରିଥିବେ ଦି ବର୍ଷ ତିନି ବର୍ଷ ହେଲା ପରିଶ୍ରମ କରି ଥିବେ ତାପରେ ଜାଣିବେ କି ଆମ କୋଶ୍ଚିନ ଆଗରୁ ଦେ ଦେ ଦେଇଛି ଦେଖିଲା ଅଳକୁ କୋଶ୍ଚିନ ଆମକୁ ଏଏ ଏଜ୍ଜାମ୍ ଦଉଛି। ଖରାତ ଲାଗିିବ।
ହଁ ସେଇଆ ଏ ଏଥରକ ବହୁତ ପିଲା ମାନେ ଏଥରକ ସହଜ କୋଶ୍ଚିନ୍ ଥିଲା ନିଟ୍ ରେ ମୁଁ ଯାହା ଶୁଣିବାକୁ ପାଇଛି। ଆଉ ଯୋଉମାନଙ୍କର ଭଲ ହେଇ ଥିଲା ଯୋଉଁମାନେ ମାନେ ଏକ୍ସପେକ୍ଟ କରୁଥିଲେ ମାନେ ଭଲ ପଢ଼ୁ ମାନେ ଭଲ ପିଲା ଯେଉଁମାନ ଥିଲେ ଯୋଉମାନେ କି ପେପର୍ ଲିକ୍ରେ ମାନେ ସେ ପେପର ନେଇନାହାଁନ୍ତି ନିଜର ହାଡୱାର୍କ ଆଉ ଡେଡିକେସନରେ ମାର୍କ ରଖିଛନ୍ତି। ତାଙ୍କର ତ ଲସ୍ ହିଁ ହେଲା ନା ମାନେ ତାଙ୍କର ବି ଆଉଥରେ ସେମାନେ ଏଗଜାମ ଦେବେ। ପୁଣି ହବ କି ନହବ ଏଇଟା ଗୋଟେ ଲକର ବି କଥା।
ଚ ଅଁ। ନିଟ୍ ପେପର ରେ ପୁଣି କଣ କରଛି ନା ପନ୍ଦର ମିନିଟ୍ ଏକ୍ସଟ୍ରା ବଢେଇ ଦେଇଛି ଏ ପେପର ପାଇଁ।
ହୁଁ।
ସିଷ୍ଟମ କଣ କରୁଛି ସିଷ୍ଟମ ଜାଣିଥିବ ପୁଣି କୁଆଡେ କାଲି ନେଇକି ଆସିଥିଲା କି ଟେଲିଗ୍ରାମ
କିୟରଠାରୁ ସିବି ଟି ମୋଡ଼ରେ ଏକ୍ଜାମ କରିବେ ବୋଲି
ହଁ କହୁଛନ୍ତି ବଟ ସିିବଟି ମୋଡରେ କଲେ ବି କିଛି ଫାଇଦା ସେମତି ନାଇଁ ଦେଖାଯାଉ ଆ ହଁ ଜି ଆଡଭାନ୍ସ ର ଯୋଉ ରେଜଲ୍ ବାହାରିଥାନ୍ତା ତା ପୋଟଲ ହ୍ୟାକ ହେଇଯାଇଛି ଯେ ଆଡ଼ଭାନ୍ସ ପୋଟଲ ହ୍ୟାକ ହେଇଯାଇଛି। ସିଷ୍ଟମ ବହୁତ ଖରାପ ହେବ ଆମ ଇଣ୍ଡିଆରେ କଣ କରିବା ହୁଁହୁଁ ଟେକ୍ନୋଲୋଜି ୱିକ୍ ନୁହେଁ ପଇସା ପକେଟରେ ପସିଲେ କଣ ହବ। ଯା ହବ। ସେମ ଲୋକ ଯାଇଙ୍କି ବାହାରେ ୟୁଏସ ହଉ ଆମେରିକା ହଉ କାନେଡାନା ବ୍ୟାଙ୍କରେ ଯାଇିକି କରୁଛନ୍ତି ନା ତାଙ୍କ ସିଷ୍ଟମ କେତେ ଡେଭଲପ ଆମ ଠାରୁ। ହ୍ୟାଲୋ।